କନ୍ କରୁଚ? ବ ଖରା ଖଳା
ନମସ୍କାର।
ହୁଁ।
କଣ କରୁଛନ୍ତି? ଆପଣଙ୍କ କାଇଁ ଆସୁନି ଟିକେ ଆସନ୍ତୁ। ତୁ ନେଟ୍ ପାଖକୁ ତମର ଶୁଭୁନ ଥିଲା
ତମେ ଭଲ ଜାଗାକୁ ଆସିିକି କଥା ହଉନା।
ହଁ ମୁଁ ପୁରା ଭଲ ଜାଗାରେ ଅଛି ଭଉଣୀ ଏବେ ଶୁଭିଲା ତୁମକୁ।
ଚି ଆଉ।
ଆଚ୍ଛା ଆଚ୍ଛା ଏବେ କଣ କରୁଛନ୍ତି?
ନା ମ ଏଇ ବସିଥିଲି ଆଉ କନ୍ କରିବି?
। ଆଉ ଖାଇଲେଣି ଖରା ବେଳ ଖାଇବା ନା ଖାଇନାହାନ୍ତି?
ଖରାଅଳ ଖାଇବା କଣ ଖାଇବି ଖାଇନି। ଇ ମୁଁ ଆଉ ଟିକେ ଯାଉ ମାର୍କେଟ୍ ଆଡେ ଯାଇଥିଲି ଖାଇଦେଇ ପଳେଇ ଆଇଚି ଇଚ୍ଛା ନାହିଁ ଏବେ ଖାଇବାକୁ।
ଆଚ୍ଛା ଆଚ୍ଛା ମାର୍କେଟ୍ ଆପଣ ଯାଇଥିଲେ ତାହଲେ।
ଆଉ ତମେ?
ନାଇଁ ମୁଁ ଏଇ କଅଣ ଯୋଉ ବସିଛି ଡ୍ରେସ୍ କପଡ଼ା ଟିକିଏ ଭାଙ୍ଗୁଥିଲି ଆଉ। ତମେ ଖାଇଲେଣି ନା ଯେଉଁ ମୁଁ କଣ କହୁଥିଲି ତ ସକାଳେ କଣ ସବୁ କଲ?
ଆଁ?
ସକାଳେ କଣ ସବୁ କଲ?
ସଖାଳେ। ସଖାଳେ କୁହନା ଆଜି ବହୁତ୍ ସାରା କାମ କରିଛି ମୋ ଡ୍ରେସ୍ ଫେସ୍ ସଫା କଲି ଆଜି। ଡ୍ରେସ୍ ପଳେଇ ବୋଲି ଡ୍ରେସ୍ ସଫା ଲି ତା ତାପରେ ଏ ଏ ୟେଁ ସଫା କରିକି ଘର ଝାଡିଲି ଆଉ ଆମ ବାରିରେ ଗଛ କେତେ ଥିଲା ଲଗେଇଲି ମମି କହିଲା ଲଗେଇବା ପାଇଁ ଗଛ ଲଗେଇଲି। ଲଗେଇକି ଗାଧେଇ ପାଧେଇ ଗଲି ମନ୍ଦି ର ମନ୍ଦିରରୁ ଆସିକି ଖାଇକି ପୁଣି ଗଲେ ମାର୍କେଟେ।
ଆଚ୍ଛା ଆଚ୍ଛା ଆଉ ଆପଣ କେବେ ଯିବେ କି?
ଯିବେ ତ କଣ ଆଜି ମୋ ସାଙ୍ଗ ଗୋଟେ ଯାଇଚି ଆଉ ମୁଁ ଉ ଉ ଯିବି ବୋଲି ଭାବୁଚି କଣ କରିବି ବାପାଙ୍କୁ ପଚାରି ଯା କହିବେ ଆଉ।
ଆଚ୍ଛା ଆଚ୍ଛା ଆଉ ତମ ଘରକୁ ଯେଉଁ ବନ୍ଧୁବାନ୍ଧବ ଆସିଥିଲେ ସେ ସବୁ ଗଲେଣି ନା ଅଛନ୍ତି?
ଛି କିଛି ପଳେଇଛନ୍ତି ଆଉ କିଛି ଅଛନ୍ତି ଯିବେ ଆଉ।
ଆଚ୍ଛା ଆଚ୍ଛା ଆଉ ତମ ସେ ଭଉଣୀ ଯୋଉ ଉ ଖୁସି ନା କଣ
ଆଉ ତମର ତମେ କଣ କହୁନା?
ହଁ ମୁଁ କଣ କହିବି ଭଲ ଆଉ।
ତମେ କଣ ଖାଇଥିଲ ଆଜି?
କଣ କହିଲେ?
କଣ ଖାଇଥିଲ ଆଜି?
ଖାଇଥିଲି କଣ ସକାଳେ ଖାଇଥିଲି ଟିକେ ଏଁ ପଖାଳ ଭାତ, ଆଳୁ ଚୋଖା, ଶାଗ ଭଜା, ଆମ୍ବ, ମିକ୍ସଚର୍ ଏଇସବୁ ଖାଇଥିଲି ଆଉ।
ଭଲ ଖାଇବା ଖାଇଚ ଆଉ।
ହଁ ଆଉ ତମେ କଣ ଖାଇଛ?
ମୁଁ ଖାଇଥିଲି ଅଟା ଚିଲା।
ଅଟାଚିଲା।
ମାନେ ଅଟା ଅଟାରେ ତମେ ତା ଦେହରେ ଅଟା କୁ ହ ପାଣି ମିଶେଇ ଦବ ତା ଦେହରେ ପିଆଜ ଚୁନ ଚୁନ କରି କାଟିଦବ ତା ଦେହରେ ଲଙ୍କା ଟିକେ ଚୁନ୍ ଚୁନ୍ କଞ୍ଚା କାଟିଦବ ଧଣିଆ ଭିତ ଚୁନ୍ ଚୁନ୍ କରି କାଟି ଦେଇକି ତାକୁ ଟିକେ ଲୁଣ ପକେଇ ଗୋଳେଇ ଦେଇକି ଯେମିତି ତମେ ଅଟା ଚକୁଳି କିମ୍ବା ହ ମ୍ ପିଠା ଚକୁଳି ପିଠା କର ସେଇଭଳିଆ ଅଟା ଚିଲା କରିବ ବୁଝିପାରିଲ?
ଓ ଆଚ୍ଛା ତାକୁ କଣ ଅଟା ଚିଲା କହୁଛ? ଆଚ୍ଛା ଆଚ୍ଛା ତାହେଲେ ତୁମେ କହିଲଣି ଯେହେତୁ ଆମେ ଦିନେ କରିକି ଖାଇବୁ ଆଉ।
ହଁ କରି ଖାଇବ କହିବ ନାଇଁ ନାଇଁ ହଁ ହଁ ଭଲ ଲାଗିବ କାରଣ ମୁଁ ଏଇଟା ହ ମୁଁ ବି ଆଜି ପ୍ରଥମ ଥର ଖାଇଲି। କାରଣ ମୁଁ ଜାଣିିନଥିଲି ଆ ଟେଷ୍ଟ ମୁଁ ରାଜି ହଉନଥିଲି ଖାଇବା ପାଇଁ କିନ୍ତୁ ଖାଇଲି ତ ବହୁତ ବଢିଆ ଥିଲା ଟେଷ୍ଟ ଗରମ ଗରମ ତ ବେଶୀ ଭଲ ଲାଗିବ ଆଉ ଲୁଣ ଫୁଣ ଯଦି ଠିକ୍ ଠାକ୍ ଥିବ ତା ବହୁତ ବଢିଆ ଲାଗିବ ।
ଆଚ୍ଛା ଆଚ୍ଛା ବୋଉ ତାହେଲେ ଭଲ କଥା ଆଉ।
ହୁଁ। ଆଉ ତମର ଖରାଳ କଣ ଖାଇବା ।
ଖରାବେଳେ ଆମ ଖାଇବା ଅଛି ଆଜି ହେଉଛି ଭାତ ଅଛି ଡାଲି ହେଇଥି ହେଇଛି ମୋର ଆକଚୁଲି ଜଣେ ପିଇସି ଆସୁଛନ୍ତି ତ।
ଓହୋ।
ସେ ଆଜି ହଁ ସେ ଆଜି ପଳେଇବେ ତାଙ୍କ ଚାକିରିକୁ? ତ ସେଥିପାଇଁ ନାଇଁ ନାଇଁ ରଜ ପାଇଁ ନାହିଁ ସେ ତାଙ୍କ ଚାକିରିକୁ ପଳାଇବେ ନା। ତ ସେଥିପାଇଁ ହଁ ସେ ସେଥିପାଇଁ ସେ ଆସିକି ଏହିଠୁ ଯିବେ ସେ ଟିକେ ଭୁବନେଶ୍ୱର ତ ଏଇପଟୁ ସେ ଯିବେ ଆମ ଘର ହେଇକି ଆଉ।
ଓହୋ।
ହଁ। ଆଉ ତମ ଦେହ ପା ସବୁ କେମିତି କଣ ଅଛି?
ବାପା କଣ କହିବି ଦେହପା ହ ଭଲ ଟିକେ ଥଣ୍ଡା ହେଇଯାଇଛି ଆଉ ଜିଭ ଅଗରେ ଥଣ୍ଡାରେ ଦରଜ ହେଇଯାଇଛି।
ଆଚ୍ଛା ଆଚ୍ଛା ଆଉ ତାହେଲେ ଇଏ ହୁନ କଥା କଣ କହୁଥିଲି କହିଲେ ଭଉଣୀ ଆପଣ ପା ଆପଣ ବା ଯେଉଁ ପରୀକ୍ଷା ଦେଇଥିଲେ ଆପଣଙ୍କର ଆସିଲାଣି ନା ଫଳ?
ନା ଫଳ କିଛି ତ ଆସିନି ଆଉ କେବେ ଆସିବି ଜଣା ନାହିଁ। ଗଲେ ଜଣା ପଡିବ ଫଳ କେବେ?
ଆଚ୍ଛା। ଆଛା କିନ୍ତୁ ଆମର ହଉଛି କି ଯୋଉ ବିିଜୁ ପଟ୍ଟନାୟକ ପଟ୍ଟନାୟକ ୟୁନିଭର୍ସିଟି ବୋଲି ସେ ଟିକେ ଜଲ୍ଦି ଆମର ଫଳ ବାହାର କରିଦେଉଛି ଆଉ
ଭଲ କିନ୍ତୁ ଆମର ଯେହେତୁ ଇଏ ନିଜ ହିସାବରେ କେବେ ବାହାର କରିବେ ଆମେ ତ ଜାଣିନୁ କଣ ସେ ଟିକା ହାଲଚାଲ ବି ମତେ ଜଣା ନାହିଁ। ଧୀରେ ଧୀରେ ଜଣା ପଡିବ ଆଉ
ଆଚ୍ଛା ଆଚ୍ଛା ହଁ ଆମର ପରୀକ୍ଷା ଦେବାର ଆପଣ ବିଶ୍ୱାସ କରିବେନି ଦଶଟା କି ପନ୍ଦରଟା ଦିନ ଯାଇନଥିବ ଆମର ଫଳ ବାହାରି ଯାଇଥିବ।
ପରିବା
ଆଚ୍ଛା ଆପଣଙ୍କର କେଉଁ ୟୁନିଭର୍ସିଟିରେ ସେଇଟା ଯାଉଛି
ଆମର ସେଇ ଉତ୍କଳ ୟୁନିଭରସିଟି
ଉତ୍କଳ ୟୁନିଭର୍ସିଟିରେ ଯାଉଛି
ହୁଁ
ନାଇଁ ଆଜି ମୋର ଗୋଟେ ବନ୍ଧୁ ମିଳନ ର ଭୋଜିଟ ଥିଲା
ବନ୍ଧୁ ବେଳ ନଉଛି ଆପଣଙ୍କର ଆପଣ ଯାଇନାହାନ୍ତି
ଯାଇନାହାନ୍ତି କଣ ମୁଁ ଯାଇଥାନ୍ତି ଯଦିଓଉ ମତେ ଆଉ ସେ ସେଇ ସାଙ୍ଗ ମଙ୍କ ସହିତ ମୋର ଏତେଟା ଆଉ ସମ୍ପର୍କ ନାହିଁ ମାନେ ସମ୍ପର୍କରେ ଥିଲେ ମୁଁ ଯେ ଯାଇଥାନ୍ତି ନାହିଁ ମତେ ସେଟା ଭଲ ଲାଗିଲାନି ଇଚ୍ଛା ହେଲାନି ଯିବା ପାଇଁ ଆଉ
ଆଚ୍ଛା ଆଚ୍ଛା ଆପଣ ମାନେ ଯେଉଁ ହେଉଛି ଯେଉଁ ସ୍କୁଲରେ ପଢ଼ୁଥିଲେ ସେଠୁ ଆଉ ଆପଣ ଯିବା ଆସିବା ନାହିଁ ବୋଲି ଟିକେ
ହଁ କଣ ସେଇ ତ ପିଲା ପିଲା ବି ବେଶୀ କେ ଆସିନାହାନ୍ତି ଦେଖିଲି ଆଉ କଣ ଯିବି ଇଚ୍ଛା ହେଲାନି
ଆଚ୍ଛା ଆଚ୍ଛା ତାହେଲେ ଠିକ ଅଛି ହ କଣ ହେଇଛି ବୁଝାବୁଝି କରିଛନ୍ତି ନା
ନାଇଁ ମ ମୁଁ ମତେ ସାଙ୍ଗମାନେ ଫୋନ କରିଥିଲେ ମୁଁ ତାଙ୍କୁ କହିଦେଲି ମୁଁ ନଥିବି ମିଛରେ କହିଦେଲି ଆଉ କଣ କରିବି
ଅ ହଁ ଭଲ କରୁଛନ୍ତି
ପଇସା ପତ୍ର ଖର୍ଚ୍ଚ ହବା ବି କଣ ଦରକାର ମତେ ସେତେଟା ଇଚ୍ଛା ହେଲାନି
ହଁ କଣ ଯଦି ସେଇ ପିଲାମାନେ ଯଦି
ହଁ ତାହେଲେ ହେଇଥାନ୍ତା ତାେଲେ ମତେ ସେ ଭଲ ଲାଗନି ମୁଁ ତ ଏବେ ବୁଲି ପାରିକି ହଁ ଏଇ ପାଖାପାଖି ଦିନରୁ ଆଇଛି ମତେ ଆଉ ଇଚ୍ଛା ଅନୁ କଟେିବି ଆଉ ମଜାାମସ୍ତି ତ ବହୁତ କଲିଣି ଆଉ କଣ କରିବି
ଆଠ ଆଚଛା ଆଚ୍ଛା ଏମିତି କଥା ତାହେଲେ ହଁ ହଁ ଆ ଗରମ କଥା କାହିଁ କହୁଛନ୍ତି ଜାଣିଛନ୍ତି ଭଉଣୀ ଆଜି ମୋର ହାତ କଟି ଯାଇଛି
କେମିତି କଟିଗଲା ଭଉଣୀ ତାଙ୍କ ପରିବା କାଟୁଥିଲ ନା ମାଛ କାଟୁଥିଲ ମଁ
ନାଇଁ ନାଇଁ ପରିବା କି ମାଛ କିଛି ବି ନୁହେଁ ସେ ଗୋଟେ ଯେଉଁ ବ୍ଲେଡ଼ ଥିଲା ମୁଁ ତାକୁ ଏମିତି ଧରୁ ଧରୁ ମୁଁ ଆଉ ଜାଣିପାରିଲିନି ସେଇଟା କେତେବେଳେ ପୁରା ବାଜିକି ସେ ପୁରା ପିଚିକିନା କ
ଓୋ ମାନେ ବ୍ଲେଡ ଟା କାହିଁକି କ କାଟା କାଟି କରିବା ପାଇଁ ଧରିଥିଲ ନା କଣ
ହଁ ହଁ ଗୋଟେ କାଟିବା ପାଇଁ ଧରିଥିଲି ଗୋଟେ ଦଉଡ଼ିଟେ ଦେଖିଲା ବେଳୁ ସୀ ତ କଥା କୁଟିଗଲା ହାତ ଆଉ ମୋର ବହୁତ ଜୋରରେ ରକ୍ତ ବାଦ୍
କଣ ଔଷଧ ଫୋଷଧ ଲଗେଇ ଦଉନାହାନ୍ତି।
ହଁ ଔଷଧ ଲଗ୍ ଲଗେଇଚିପା ଗୋଟେ ଟେ ଯୋଉ ଆମର କଣ କହୁଛନ୍ତି ବେ ଟାଡାଇନ୍
ଓ ହଁ ସେଇଟା ଭଲ ସେଇଟା ପା ଜଲଦି ଟିକେ ଲଗେଇଥିଲେ ଆ ଖିଯିବ ହଁ ଲଗେଇଦିଅ ସେ ମେଡିସିନ ଟା।
ହଁ ମୁଁ ସେଇଥିରୁ ଟିକେ ଲଗେଇଛି ଦେଖାଯାଉ କିନ୍ତୁ ଧକ ଧକ ଧକ ହଉଛି।
ହଁ ଅଧିକ ଅଧିକ କଟି ଯାଇଥିବ ମାନେ ସେ ଅଧିକ ଟିକେ ଧକ୍ ଧକ୍ ହବ। ଦରଜ ମେଡିସିନ ଦରଜ ଖାଇଛି ଆଉ ସେ କମି ଯିବ। ଆଜି ଗୋଟେ ଦିନ ହିଁ ଧକ ଧକ ହବ ପାଣି ଲାଗି ଗିବ ଯା ଲାଗିବ ହାତ ଟିକେ ଯାହାହେଲେ ଟିକେ ସେ ଧକ ଧକ ହବ।
ସେ ହେବ ହଁ ସେଇୟା ଟିକେ ଟିକେ ହେଉଛି ଆଉ ଆଉ କୁହନ୍ତୁ ଆଉ କଣ କେମିତି ଆପଣଙ୍କର ସେ ଯେଉଁ ବାଛୁରୀ ଦି ଜଣ କଣ କରୁଛନ୍ତି?
ସେ ବନ୍ଧା ହେବା ପାଇଁ ଏଠି ତ ଏବେ ସବୁ ଲୋକ ଲଗେଇଦେଲେଣିି ନା ଧାନ ବୁଣା ହେଲାଣି ନା ଆଉ ତ ଗାଈ ଛାଡି ହବନି ବାନ୍ଧି ହବନି ଯୋଉଠି ଘାସ ଟିକେ ଥିବ ସେଇଠି ବାନ୍ଧିକି ଆସ୍ ଥିବେ ଆଉ ନହେଲେ ଘରେ ଆମର ବାଦାମବତି ଅଛି। ହଁ ସେଇ ବାଦମବତି କୁ ବା ରଖ ରଖା ହୋଇଛି ସେଇଥିରୁ ଖାଇବେ ନହେଲେ ଛଣ ତ ଏବେ ନାଇଁ ପୁଣି ଧାନ ହେଲା ପରେ ଯାଇକି ଛଣ ହବ ସେତେବେଳେ ଖାଇବେ ଆଉ।
ଆଚ୍ଛା ଆଚ୍ଛା ଭଲ ଭଲ ତାହଲେ ଯେଉ କଣ ଥିଲା ତାଙ୍କ ଦି ଜଣଙ୍କର ନାଁ?
ଧଳି ଆଉ ଗଉରୀ।
ଧଳି ଆଉ ଗୌରୀ ଯାହା ହଉ ତମେ ବାଛୁରୀମାନଙ୍କ ନାଁ ରଖିଛ ଶୁଣିକି ବହୁତ ଖୁସି ଲାଗିଲା।
ହଁ।
ଆ
ଆମ ଘରର ପରିବାର ଭଳିଆ ତ ସେଥିପାଇଁ ଡାକିଦବ ମାନେ ଦୌଡିକି ପଳେଇ ଆସିବେ, ହଁ ତମେ କେବେ ଆସିବ ତମେ ବି ତାଙ୍କୁ ଆଉଁସିବ ସେ ତମ ବେ କ ଦେଖେଇଦେବେ।
ଯା ହଉ ହଁ ମୁଁ କେବେ ଯିବି ତମ ଘର ଆଡ଼େ ବୁଲାବୁଲି କରିକି ଆସିବି ଆଉ। ଆଉ କଣ କହୁଥିଲି ଶୁଣୁନାହାନ୍ତି ଆ ଆପଣ ଫିଲିମ୍ ଫିଲିମ୍ ଦେଖନ୍ତିନି କି?
କଣ କହିଲେ ଏବେ ଘରକୁ ଆଇଛି ତ ଘର ଲୋକଙ୍କ ସହିତ ଟିକେ ବସୁ ବସୁ ଟାଇମ କେତେବେଳେ ପଳଉଛି ଜଣା ପଡୁନି ବୁଝିଲ ନା ଆମ ସାହି ପାଖକୁ ପଳାଏ ସାଇ ପାଖରେ ସାଙ୍ଗମାନେ ଅଛନ୍ତି ଆମେ ଟି ଯୋଉ ମେ ମେଳି ହେଇକି ବସି ଯାଉ ଗପ୍ ଗପୁ ଗପୁ ଟାଇମ୍ ପଳାଏ ଖାଇଆ ଏଇତ ରାତି ଶୋଉ ଶୋଉ ବରଂ ସେ ଏଗାର ବାର ଆଉ ଗପ କିନ୍ତୁ ଆମର। ସରି ନଥିବ ଆଉ ଫୋନ ଧରିମି ନା ଫିଲ୍ମ ଦେଖିମି।
ଗପିକି ଏ ଏଇଟା ଘରକୁ ଆସୁଛନ୍ତି ମାନେ ଏଇଭଳି ଟିକେ ଯେତେ ପ ମାନେ ସମ୍ଭବ ଆପଣ ପରିବାର ସହିତ ଟିକେ ସମୟ ବିତାନ୍ତୁ ଆପଣଙ୍କୁ ଭଲ ଲାଗିବ ଆଉ।
ହଁ ପା ଆଉ କଣ କରିବା ହେଇପା ଟାଇମ ପଳେଇଲା ଜଣା ପଡିଲାନି।
ମାନେ ପରିବାର ଗୋଟେ ଏମିତି ଜିନିଷ ଆପଣ ସେଠି ବସିକି ଯଦି କଥା ହେଲେ କେତେବେଳେ ସେ ଅ-ଅ-ଅତିବାହିତ ହେଇଯିବ ଆପଣ ନିଜେ ବି ଜାଣିପାରିବେନି।
ଶୁଣ ଭଉଣୀ ଆମ ଘରେ ଗୋଟେ ଆ-ଆ-ଆମର ଗୋଟେ କୁନି ଝିଅ ଟା ହେଇଛି। ତା ପାଇଁ ଗୋଟେ ଲୁଗାର ଦୋଳି ଲାଗିଥିଲା ହେଲା ସିଏ ଯିବ ନାହିଁ ତା ମାମୁଁ ଘର କୁ ପଳେଇଛି ସେ ଦୋଳିରେ ବସିକି ମୁଁ ଝୁଲୁଛି ଯେ ମୋର ଅଣ୍ଟା ପାଉନି।
ଇରେ ଇରେ ଇରେ ଇରେ ଇରେ। ଆପଣ ସେ ଦୋଳିରେ ଝୁଲୁଛନ୍ତି ସେ ଦୋଳି ଛିଡ଼ିଯିବନି।
ଛିଡି ଯିବ କଣ ଅଛି ତ ଆଉ ଦେଖିନି ଛିଡିବ କି କଣ କରିବ।
ନାଇଁ ସେ ତା ପାଇଁ ଲାଗିଛି ତମେ କାହିଁ ସେଥିରେ ଝୁଲାଝୁଲି କରୁଛ ଯଦି ଛିଡ଼ିଗଲା ସେ ବିଚାରି ଟାର ପୁଣି ଅ କଣ ଅସୁବିଧା ହବ ପୁଣି।
ଦୋଳି ତ ପୁଣି ଖୋଲା ହେଇଯିବ ଯେ କାରଣ କାମ ଫାମ ହବ ଦୋଳି ଟା ମଝିରେ ରହିଲେ ଅବା ଅସୁ
ଆଚ୍ଛା ଆଚ୍ଛା ଆଉ। ଯଉ ଆପଣ ଇଏ କଲେଣି ଯଉ ଗଛ ଫଛ ଲଗାନ୍ତି ନା।
ଗଛ ତ ମୁଁ ଲଗାଏ ଆମର ଏଇ ଥରକ ଯୋଉ ମୁଁ ଆମର ଲଗା ହେଇଛି କଣ କହିଲ ମୁଁ ଲଗେଇଥିଲି କାକୁଡି ଗଛ ଜହ୍ନି ଗଛ ଭେଣ୍ଡି ଗଛ ଲଗେଇଥିଲି ବୁଝିଲ। ଆଉ ବୋଇତାଳୁ ଗଛ ଅତି ଗୋଟେ ପୋତି ଲି ହି ଆଉ ସେ ଗୁରା ଗଛ ହେଲାଣି ବ ଟିକେ ହାତେ ହାତେ ତା କୁ କୁ କଣି ଦିଆ ହେଇକି ରଖାହବ ବଢିବ ଆଉ।
ତମକୁ ଗଛ ଲଗେଇବା ଭଲ ଲାଗେ ନା ଏମିତି ବସ ଖାଲି ଲଗେଇ ଦେଇଛ।
ନା ଆମ ଭଲ ଲାଗେ ଗଛ ସବୁ ଲଗେଇବା ଆଉ ନିଜ ବାଡିରେ ଗଛ ଲଗେଇ ପରିବା ତୋଳି ଖାଇବା ମଜା କିଛି ଅଲଗା ତମେ ଲଗଉ ନା ତମେ ଜାଣିପାରିବା।
ମୁଁ କଣ କହିଲି ମୁଁ ଆଜି ପର୍ଯ୍ୟନ୍ତ ଭଉଣୀ ଗଛ ଲଗେଇଚି କିନ୍ତୁ ମୋ ଗଛ କଣ କହିଲେ ବଢ଼ିନାହିଁ।
ଲେ ଗଛର ଯତ୍ନ କେମିତି ନିଆଯାଏ ତମେ ଜାଣିନା ବୋଧେ।
ହଁ ସେଇ ଆଉ ସେଇଥିପାଇଁ ମୋ ଗଛ କେ ବଢ଼ିଲାନି ଆଜି ପର୍ଯ୍ୟନ୍ତ ମାନେ ବଢ଼ିବ କିଛି ଦିନ ସ ହରାଭରା ହେବ ତାପରେ ଜଉଆକୁ ପୁରା ମରିଯିବ।
ଶୀତ ଦିନିଆ ଗଛ ଲଗେଇବ ସି ମାନେ କଣ କହିଲ ଋତୁ ଅନୁଯାୟୀ ଯୋଉ ଗଛ ଲଗେଇବ ସିଏ ତ ସେଇଆ ହବ ନା।
ହଁ ନାଇଁ ମାନେ ଏଇ ଏଇ ଗଛ ଆମ୍ବ ଗଛ ଅ ପଣସ ଗଛ ବଡ଼ ବଡ଼ ଗଛ ସବୁ ଲଗାଏ କିନ୍ତୁ ସେ ଅ ଇଏ ହେଇଯାଏ କଣ। ବଢେ ବଢେନି ସେ ମ